ହଁ କେବେ ଘରେ।
କଣ କରିଥିଲ?
ଏଇଠୁ ଶୋଇଥିଲି ଆଜ୍ଞା।
ଉଁ ହୁଁ। ଖାଇଚୁ?
ହୁଁ। ଏଇ ଭାତଡାଲି ଆଉ ତୁ?
ହଁ। କଣ ତମେ କଣ ଖାଇଚ ଉ ତୁ କଣ ଖାଇଚୁ?
କଁ?
କୋଉଠି
ହଁ କଣ କହିଲୁ ଶୁଣିପାରିଲିନି?
ଆଁ।
କଣ କହିଲ ଶୁଣି ପାରିଲିନି?
ପଚାରିଲି ଅଛିନା ନାଇଁ?
ଉଁ ଉଁ
ବୁଲାବୁଲି କୋଉଠି କରିବା ପାଇଁ ଯାଇଛନା ନାଇଁ?
ଉଁ ନା ଯାଇନି ଘରେ ବସିବି। ଭାବୁଚି ଯିବି କାଲି।
କୋଉଠୁ?
ଯିବି କୋଉଠି ବୁଲିବାକୁ ଗୋଟେ ଆଉ।
ସାନ ଘାଗରା ଆଉ ତମେ?
ଓହୋ ଇଚ୍ଛା ନାହିଁ କୋଉଠି ବୁଲିବା ପାଇଁ?
ହଁ।
କୋଉଠି?
ସବୁ ଜାଗା।
କେମିତି ଦେବେ?
ପାହାଡ ଝରଣା
ହୁଁ।
ଏମିତି ଆଉ।
ହ କଣ ପାଇଁ ଯାଇନଥର ବୁଲିବାକୁ?
ହଉ ଯାଇଥିଲି ରଜରେ।
କୋଉଠି?
ହ ଗୋଟେ ମନ୍ଦିର ହେଇଥିଲୁ ଦେଓଗଡ ଗୋଟେ ମ୍ୟୁଜିୟମ ଟାଇପର ପୁରୁଣା
ଓହୋ।
ଶତିଗଡା ପୁରୁଣାଖଣିର ପଥର ହ ସବୁ ସବୁ ସବୁ ଖେଲା ପିଲା ମସ୍ତି ପଥର ଯେମିତି ଫଟ ଉଠେଇଲେ ଉପରେ ଚଢିଲେ। ଆ ସେଦିନ ସେ ଖରା
ଖରା ହଉଥିଲା।
ହଁ।
କେତେ?
ଏ ବହ
କିଏ କିଏ ଯାଇଛ?
ଆ ସାଙ୍ଗ ଆଉ
ଓହୋ କୋଉଥିରେ ଯାଇଥିଲ?
ବାଇକ
ବୋଲେ କେମତି ଲାଗିଲା?
ତଲି ଖରା ଲାଗିଲ ଆସିଲ ଖାଇବ ସେ ଜାଗା ଯୋଉ ସେଠି ହେଲା କେମତି ଲ ଲାଗୁଛି। ଚଲେଇଲୁ। ତୋରି କିଲୋମିଟର ଚଲେଇବୁ ତାପରେ ଆଉ ଗୋଟେ କଟ ଲାଗବେ।
ହଁ।
କରଛନ ସେ ନାଇଁ ତା ଆଗରେ ସବ ମିଳିଲ ସେମାନେ ସାଙ୍କର ସେ ତ ଭିଡ ପିଲା ତେଲନ ମାଛ
ଭଲ ଲାଗିଥିଲା ତା ସହିତ
ଆଁ।
ଖାଇବା ଭଲ କରିଥିଲା ନା
ଓହୋ।
ବାରି ହୋଥୁଲା ପାଣିଆ କରି ଦେଇଥିଲା ସେ ଭଲ ଲାଗିଥିଲା ଇଏଯାହା କରିଦେଇଚି। ସେସିଘ୍ର ଦେଥିଲା ଭଲ ଲାଗିଗଲ।
ହୁଁ। ଆଉ କିଛି ଗେମ୍ ଫେମ୍ ଖେଳ?
ହଁ।
କି ଗେମ୍?
ଚାଲିଚି ଖେଳ।
ଉଁ।
ଭଲ ଖେଳନା?
ମତେ ରଖିବାରୁ ଫାଷ୍ଟେ।
ଓହୋ। କେତେ ବଡ଼ କରିଚ?
ମୋ ବସ୍ ରଖା।
ଉଁ ଏବେ ବି କରୁଚ ନାଁ?
ଏବେପା ଛାଡିକି ଆସିଚି ଟାୱାର।
କ ପାଇଁ?
ଛାଡିକି ଆସିଚି ଖେଳିଵାପାଇଁ ଭଲଲାଗେ ନାହିଁ ଟାଡହେଲ।
ଉଁ ହୁଁ। ଏବେ ରୁହିଁ ଯାତ୍ରା।
ଏତେ ଵେଳଯାଏ କଣ କରୁଚ ଗାଁ ରେ ବସ୍?
ଉଁ।
ହଁ କଣ କରୁଚ ତମେଆସି କି?
ମୁଁ ଶୋଇଥିଲି ରାତି ହେଲାଣି ଏବେ।
ଆଉ ଯାହା ଯେମିତି କରୁଚ ନାନାହଁ?
ଗେମ୍ ହଁ ସେ ରାତିରେ ଖାଲି ଖେଳେ ଟିକେ ଆଉ। ମୁଁ ସାଙ୍ଗମାନଙ୍କ ସହିତ ଖେଳେ, ଦୁଇ ତିନି ଜଣ ଖେଳନ୍ତି ତାଙ୍କ ସହିତ ଖେଳେ ଆଉ।
ପଢାପଢି ପାଇଁ ଯାଉଛି।
ହୁଁ ଏବର୍ଷ ପ୍ଲସଥ୍ରୀ କରିଥିଲି, ଯେ ଫାଷ୍ଟେୟର୍।
ଓହୋ ଓହୋ।
ଆଉ ତମେ?
ମୋରପ୍ଲସ୍ ଟୁ ସଇଲା।
ସରିଗଲା।
ହଁ।
ଆଉ? ତାପରେ?
ତାପରେ ଆଉ କଣ?
ତା ପାଇଁ ଆଉକିଛି କହିବାର ଅଛି ଅତ୍ର।
ଅପେକ୍ଷା କଣ କରିବ ଆଉ?
ଓହୋ। ରାତିରେ ଖାଇସାରିଚ?
ହୁଁ।
କିଏ ରୋଷେଇ କରିଥିଲା?
କେଜାଣି ଭୋଉଣୀ ଜୋଇଁ।
ଓହୋ କଣ
କଣ ରୋଷେଇ କରିଥିଲା?
ବାଇଗଣ ଭଜା।
ଖାଲି ବାଇଗଣ ଭଜା?
ଏ ଡାଲି ଥିଲା।
ଓହୋ କେମିତି ଲାଗିଚି? ଆମର ସେଇ ଡାଲି ଆଉ ଆଳୁ ସନ୍ତୁଳା ଏଇସବୁ ଆଉ।
ଭଲ ରୋଷେଇ କରିଥିଲା ଆମର ସେ।
ଉଁ। ଦୁଇ ତିନିଥର ଭାତ ନଥବ
ନା
ମୋ ପାଇଁ।
ହାଲୋ।
ହଁ।
ଆ ତମେ କଣ କହିଲ ଭଲ୍ ଲାଗିଥିଲା।
ହଁ।
ଏ ପିଞ୍ଚା ପିଞ୍ଚି କଣ ଚାଲିଚି ତ ଆମର ନା ନାଇଁ?
କଣ?
ପୂଜା ଫୁଜା କଣ ହୁଏ ନା ନାଇଁ ତମର?
ହଁ ହୁଏ।
କଲା।
ଏଇ ହୁଏ ଲକ୍ଷ୍ମୀ ପୂଜା ସବୁ ପୂଜା ହୁଏ ଖାଲି ଲକ୍ଷ୍ମୀ ପୂଜାଟା ବଡ କରି ହୁଏ ଆଉ।
ଓ ହୋ ଫାଷ୍ଟେ କେତେବେଳେ ଟେଣ୍ଟ୍ ମରା ହବ। ଏ ପୂଜା ଦିନ ପୂଜା ହବ ରାତିରେ ସେ କଳସ ହେଇଯିବେ ପାଣିରେ। ଏଠି ଟିକେ ଘଣ୍ଟ ବଜେଇ ମେଲୋଡି ଫେଲୋଡି ହୁଏ ତିନି ଚାରି ଏଥର ଦିନେ ଡ୍ୟାନ୍ସ୍ ପୋଗ୍ରାମ୍ ଦିନେ ମେଲୋଡି ସେମିତି ଦିନେ ଗାଁ ଲୋକ ଗାଁ ପିଲାମାନେ କରିବେ ଡ୍ୟାନ୍ସ୍ ଫ୍ୟାନ୍ସ୍ ସେଇ ସବୁ ଆଉ ଲାଷ୍ଟ ଟା ଭସାଣି ହୁଏ ଆଉ।
ହୁଁ।
ଆମର ବି ସେଇଆ ହୁଏ ଆମର ଲକ୍ଷ୍ମୀପୂଜା ହୁଏ ରାସ୍ତାସାରା ଆମର ଲାଇଟ୍ ଲଗା ହୁଏ ଓ ଚାନ୍ଦା କନେକ୍ସନ ହୁଏ ଲାଇନ୍ ବୋର୍ଡ
ଓହୋ।
ଆଉଟ୍। ତମର ସିଆଡେ କଣ ବଡ ପୂଜା ହୁଏ?
ହଁ ହଏ
କଣ
କାଳୀ ପୂଜା ହୁଏ ବା
କାଳୀ ପୂଜା କେମିତି ହେଇଥିଲା
କାଳୀ ପୂଜା ବହୁତ ଭଲ ହୁଏ
ଓହୋ
କୋଉଥିରୁ ଅର୍ଡର କରିିବି
ଆଉ
ମୁଁ ସେମିତି ଆଉ କଣ କରିବ
ଉଁ ଉଁ କହୁଥିଲା ଗେମ୍ ଖେଳିବା ଛାଡ଼ିଦେଇଛ କେବେ ଯାଇଛ କେବେ କୋଉଠି ଖେଳିବାକୁ ବଳ ତୁମେ ଗେମେରେ କଣ ବଡ଼ ତୁନାମେଣ୍ଟ ଫୁନାମେଣ୍ଟ କେବେ ଖେଳିଚ
ହଁ ମୋ ଘର ପାଖେ ଯାଇଛି ଖେଳିବାକୁ ମୁଁ ଗେମ ଛାଡ଼ି ଖେଳେ ଆଉ
ହଁ, ଭାଇ ଯାଇକି କଣ ହାରି ଯାଇଥିଲ ସେଇଥି ପାଇଁ ଛାଡିଦଲ।
ସେ ମୁଁ ଛାଡି ଦଉଥିଲି ସେ କହିଲା ତାପରେ ସା ତାପରେ ସେ ସେ ଆମେ ଲ୍ୟାବରେ ପକଉଥିଲୁ ଆଉ ଭଛ ଆଉ ଯାଉଥିଲୁ। ଆମ ଛଅ ନମ୍ବର ଆସିବୁ ଆଉ।
ତମ ଟିମ୍ ନା କଣ ଥିଲା?
ଉହୁଁ।
ହଉ ମୁଁ ପରେ କଲ କରଛି ଆଉ।
ହଉ।